ହାଲୋ।
ହାଲୋ ମ୍ୟାମ।
ଆଜ୍ଞା ମ୍ୟାମ୍।
ହାଲୋ।
ହାଲୋ ମ୍ୟାମ୍ କୁହନ୍ତୁ?
ମ୍ୟାମ୍ ମୁଁ ଏଇ କିଛି ସମୟ କିଛି ଦିନ ପୂର୍ବରୁ ମାଛ ଚାଷ କରିଥିଲି। ଆଉ ଏଇଯେ କିଛି ଦିନ ହବ ଅ ବର୍ଷ କିଛି ଦିନ ହବ ଯୋଉ ବର୍ଷା ହଉଚି ସେଇଟା ହଉଚି ମୋ ଘର ହଉଚି ନଦୀ ପାଖରେ ସେଥିପାଇଁ ମୋର ହଉଚି ବନ୍ୟା ଆସିକି ମୋର ମାଛ ଚାଷଟା ନଷ୍ଟ ହେଇଯାଇଚି ଆଉ ଅଳ୍ପ କିଛି ବହୁତ୍ କ୍ଷତି ହେଇଯାଇଚି। ଅଳ୍ପ କିଛି ମାଛ ବଞ୍ଚେଇ ପାରିଚି ମୁଁ ଯେତିକି ଯାହା ହେଲେ ତାକୁ କଣ କରିବା କିଛି ସେମିତି ସେ ବିଷୟରେ କିଛି ଉପାୟ ଦେଇପାରିବେ ଆପଣ?
ମେ ମ୍ୟାମ୍ ଆପଣଙ୍କ ମାନେ ସାଇଟିରୁ ଟିକେ ଆବାଜ୍ ଆସୁଚି ଆପଣ ଜେଡି କରୁଚନ୍ତିକି ବାହାରକୁ ଆସିପାରିବେ?
ଆଜ୍ଞା।
ହଁ ଦେଖନ୍ତୁ ମେମ୍ ଆପଣଙ୍କର ଯେ ମୁଁ ବୁଝୁଛି ଯେ ବନ୍ୟା ଯୋଗୁଁ ଆପଣଙ୍କ କ୍ଷତି ହେଇଛି ଆଉ ତଥାପି କେତେ ମାଛ ଏବେ ଟିକେ ଥିବେ ମାନେ ସବୁତ ଯାଇଥିବେନା ଆଉ କିଛି ରହିଥିବେ ତ ମୁଁ ଆପଣଙ୍କୁ କହିମି ତଆପଣ ଆଉ କିଛି ଚାଷ କରିବାକୁ ଚାହୁଁଛନ୍ତିକି?
ଆଜ୍ଞା କରିପାରିମି କରିବା ପାଇଁ ଇଚ୍ଛା ଅଛିଯେ ବାକି ସେଥିପାଇଁ ଆର୍ଥିକ ସାହାଯ୍ୟ ମୋର ନିହାତି ଦରକାର ମାନେ ଯେତିକି ଥିଲା ମୁଁଲଗେଇ ଦେଇଥିଲି ତାଉପରେ। ଆଉ ଏବେତ ମୋର ବହୁତ୍ କ୍ଷତି ହେଇଚି ଆଉ ହୋଉଚି ଆମ ଫେଗରିବ ମାନେ ପରିବାରକୁ ଚଳିବା ପାଇଁତ କିଛି ଦରକାରନା ଆର୍ଥ ଆଉ ଆଉ ହଉଚି ଯେତିକି ମୋର ହୋଉଚି ସଞ୍ଚୟ କରିଥିଲି ତାକୁତ ମୁଁଆଉ ସବୁ ଲଗେଇ ପାରିବିନିନା ତାଉପରେ।
ହଉ ମ୍ୟାମ୍ ମୁଁ ବୁଝୁଛି ତ କିନ୍ତୁବି ମ୍ୟାମ୍ ସେଇ ଆର୍ଥିକ ସ୍ଥିତିକୁ ସ୍ଥିତିକୁ ସମ୍ଭାଳିବା ପାଇଁ ଆପଣଙ୍କୁ କିଛିନା କିଛିତ ଏବେ ନୂଆ କରିବାକୁ ପଡ଼ିବନା? ତମୁଁ ଆପଣଙ୍କୁ କହମି ଯେଆପଣଙ୍କ ଯେଦି କ୍ଷତି ହେଇ ତିହେଇଚି ତାର ଆଉ କିଛି କରିପାରି ନାଇଁ କାହିଁକି ନା ବନ୍ୟା ବାତ୍ୟା ସବୁ ପ୍ରକୃତିର ଖେଳ ତ ତାକୁ କିଛି କରିବାନ କରିହବନି ତ ଆପଣଙ୍କ ଆଉ ଯେତିକି ବି ମାଛ ବଞ୍ଚିଚି ଯେତିକି ବି ଆଉ ରହି ଯାଇଚି ତାକୁ ବିକ୍ରି କରି ଦେଇକି ଆଉ ଯଦି ଆଉ କିଛି ଯଦି ଆପଣ ପଇସା ଲଗେଇକି ଏବେ ଆଉ କୁକୁଡ଼ା ଚାଷ କି ଆଉ ଛେଳି ଚାଷ କରିପାରିବେ ସେଟା ଆପଣଙ୍କ ପାଇଁ ଲାଭଦାୟକ ହେଇପାରିବ। କାହିଁକି ନା ଏବେ ମାର୍କେଟ ର ଆଇଁଷ -ଆଇଁଷ୍ ତ ଜିନିଷ ବହୁତ୍ ଚାଲିଚି କୁକୁଡା, ଛେଳି, ମାଛ ଏବେ ବହୁତ୍ ଚାଲିଚି ଯଦି ଆପଣଙ୍କର ଯେହେତୁ ମାଛ ଚାଷ ଟା କ୍ଷତି ହେଇଗଲା ତ ଆପଣ ଯଦି ଆଉ କିଛି ପଇସା ଲଗେଇକି କୁକୁଡ଼ା ଚାଷ କି ଛେଳି ଚାଷ କରିପାରିବେ ତ ଆପଣଙ୍କ ପାଇଁ ସେଟା ଭଲ ରହିପାରିବ ଆପଣଙ୍କର ଛଅ ମାସ୍ କି ବର୍ଷ-ବର୍ଷେ ଭିତରେ ଆପଣଙ୍କ ଯେତିକି କ୍ଷତି ହେଇଥିଲା ସେତିକି ପଇସା ଉଠିକି ଆହୁରି ବହୁତ୍ ପଇସା ଲାଭ ବି ହେଇପାରିବ।
ଆଜ୍ଞା ମ୍ୟାମ୍ ବାକି ତା ପାଇଁ ତ ନିର୍ଦ୍ଦିଷ୍ଟ ଜାଗା ଦରକାର୍ ନା ମାନେ ହେଉଚି ମନେକର ମୁଁ ଛେଳି ଆସି- ଆଣିକି ପାଳିଲି। ସେମାନଙ୍କ ଖାଦ୍ୟ ଆଉ ହେଉଚି ତାଙ୍କୁ ଦେଖା ରଖା କରିବା ପାଇଁ ଦରକାର୍ ଆର୍ଥିକ ବାକି ମୋ ପରିବାର ବି ଚଳେଇ ଦବ ମତେ।
ନହଲେ ଆପଣ ଗୋଟେ କାମ କରନ୍ତୁ।
ଏମ୍ -ଏବେ ମ ମା ବାପାଙ୍କ ଦେହ ବି ଭଲ ନାହିଁ ତ ତାଙ୍କ ପ୍ରତି ମତେ ଟିକେ ବେଶୀ ଆର୍ଥିକ ଅର୍ଥ ଦରକାର୍ ତାଙ୍କୁ ଚେକଅପ୍ କରିତେନେ ନେଇତେ ହବ।
ଆଜ୍ଞା ମ୍ୟାମ୍।
କ
ହଉ ତାହେଲେ ମେ-ମୁଁ କହିମି ଯଦି ଅ- ଆପଣଙ୍କ ଯେତିକି ମାଛ ଅଛି ତାକୁ ବିକିରି କରିଦେଇକି ଆଉ ଆ ଆପଣ ନହଲେ ଲୁନ୍ ନେଇକି ଆପଣଙ୍କ ଯ -ଯଉ ଦ୍ଵିତୀୟ ଚାଷ ଟା ଆରମ୍ଭ କରନ୍ତୁ ନହେଲେ ଦେଖନ୍ତୁ କିଛି ଚାଷ ନକଲେ ତ ଆପଣଙ୍କ ଘର ଚଳେଇ ପାରିବେନି ତ ସେଇ ପାଇଁ ଆପଣ ଯେତିକି ମାଛ ଟା ଅଛି ବିକ୍ରି କରିଦେଇକି ବ୍ୟାଙ୍କ୍ ରୁ କି ମୋ ପାଖରୁ ଲୋନ୍ ନେଇକି ଆପଣ ନୂଆ ଚାଷ ଆରମ୍ଭ କରିପାରିବେ। ତ ହ
ଅ- ନୂଆ ଚାଷ ମାନେ ଯେମିତି କିି ଯେମିତି କିି ପରିବା ଚାଷ ନା ଅଲଗା କଉଠି ଏମତି କିି ପରିବା ଚାଷ କଥା କହୁଚନ୍ତି ତ ଆପଣ?
ହ୍ୟାଲୋ ମ୍ୟାମ୍ ଆଜ୍ଞା ମ୍ୟାମ୍ କୁହନ୍ତୁ।
ଆଜ୍ଞା।
କୁହନ୍ତୁ
ମ୍ୟାମ୍ ଯେମିତିକି ପରିବା ଚାଷ କଥା କହୁଛନ୍ତି ଆପଣ? ହ୍ୟାଲୋ ମ୍ୟମ୍। ମ୍ୟାମ୍ ଆପଣଙ୍କ ଭଏସ ଟା କ୍ଲିୟର ଆସୁନି। ଆପଣଙ୍କ ଭଏସ୍ ଟା କ୍ଲିୟର ଆସୁନି।
ହ ଆପଣ କୁହନ୍ତୁ।